ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହଁ ଭାଇ କୁହ କୁହ
ଭାଇ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ଭାଇ ନେଟୱାର୍କ ଟିକେ ସ୍ଲୋ ହଉଛି କି ନେଟୱାର୍ ଟିକେ ଆପଣଙ୍କର
ହଁ ମତେ ଲାଗୁଛି ମୋର ସ୍ଲ ଥିଲା ମୋ ମାନେ ଗୋଟେ ସାଙ୍ଗ ଭାଇ ଥିଲା ତାଙ୍କଠୁ ୱାଇଫାଇ ନେଇ ତାଙ୍କଠୁ ମାନେ କନେକ୍ଟ ମାନେ ଯୋଗାଯୋଗ କଲାଠୁ ହେଲା।
ଓହୋ ଏଇନା କଣ କରୁଥିଲେ?
ନା ଶନି ପଡିଆ ଅଛି ଗୋଟେ ସେଇଠି ବସୁଚୁ ଆଉ।
ଠାକୁରଙ୍କ ପାଖରେ ନା।
ହଁ ଠାକୁର ମା ମାନେ ପଡିଆ ପାଖରେ ଆଉ।
ଓହୋ ଠାକୁରଙ୍କ ପାଖରେ ବସିଲେ ଭଲ ଯେ।
ହଁ ସେତିକ ତ ସତ କଥା।
ହୁଁ ଖାଇ ସାଇଲଣି।
ହଁ ଖାଇଥିଲି ତ ଆଉ।
କଣ ଖାଇଥିଲ?
ଆଜ୍ଞା ପୁରୀ ତରକାରୀ ହେଇଥିଲା ଖାଇଥିଲି ଆଉ ପୁରୀ ହେଇନଥିଲା ଜଣଙ୍କର ସୁୁଖା ଶୁକାର୍ ଥିଲା ସିଏ ଆସିଥିଲା ଖାଇଥିଲି। ହଁ
ହଉ ହଉ।
ଆପଣ କଣ ଖାଇଥିଲେ?
ଏ ଖାଇନୁ ଆମର ଖାଉ ଖାଉ ରାତି ବାରଟା ହବ।
ହଁ ହଁ।
ହୁଁ ଆମର ସଜ ପଖାଳ। ତା ସାଙ୍ଗରେ କାଗଜି।
କାଳି କାଳିଆ। ୱାଇଫାଇ ବୋଲି ହଁ ନା ନାଇଁ କୁହନ୍ତୁ କୁହନ୍ତୁ।
ଆମର ତ ସଜ ପଖାଳ ତା ସାଙ୍ଗରେ କାକୁଡି କାଗାଜି। ପୁରା ଦେଶୀ ଖାଦ୍ୟ ଆମର। ବାହାର ବାହାର ତେଲ ତେଲ ମସଲା ଖାଇଲେ ଫାଷ୍ଟ ଫୁଡ ଫାଷ୍ଟ ଫୁଡ ଖାଇଲେ ଦେହ ଖରାପ ହଉଛି ନା। ବାହାର ଦିନିଷ ଆମେ କିଛି ଖାଉନା। ଆମ ଓଡିଆ ଭାଇ ଘର ଲୋକ ଆମ ସବୁବେଳେ ପାଇଁ ତିନି ଟାଇମ୍ ପଖାଳ। ପଖାଳ ହଉ ନହେଲେ ତତଲା ହଉ ଆମର ଭାତ ଟା ମୁଖ୍ୟ ଦିନିଷ। ବୁଝିଲୁ ନାଇଁ ରୁଟି ଏତେ ପସନ୍ଦ ନାହିଁ। ଆମର ପଖାଳ ଭଲ ପଖାଳ ଦିଟା ଖାଇ ଦବ ଶାନ୍ତିରେ ଟିକେ ଶୋଇପଡିବ ସବୁ ଚିନ୍ତା ପଳେଇବ। ଆଉ ଯଦି ସବୁବେଳେ ପାଇଁକା ତମେ ରୁଟି ଖ ଖାଇବ ଦେହ ଖରାପ ହବ ଦିନେ ଦିନ ନା ନାଇଁ। ରୁଟି ତ ହେଲା ସୁଷ୍ମ ଜିନିଷଟା ପଖାଳ ଖାଇଲେ ପେଟ ପୁରିବ ରୁଟି ଖାଇଲେ ପେଟ ପୁୁରେନା ଏବେ।
ହଁ ଅବାଗିଆ ଲାଗେ ଫାଙ୍କା ନିଦ ବି ଭଲ ହବନି। ମୁଁ ଛ ମାନେ ଛୋଟବେଳେ ଯେତେବେଳେ ହେଇଥାଏ ତେର ଚଉଦ ବର୍ଷ ସେତେବେଳେ ରୁଟି ମୁଁ ବହୁତ ଖାଉଥିଲି ତାପରେ ଟିକେ ବଡ ହେଇଗଲା ପରେ ଆଉ ରୁଟିି ଏରିକା ଏତେ ଭଲ ଲାଗିଲାଣିି ଆଉ।
ଓ ହୋ।
ଏବେ କେବେ ଖାଉଛି ଆଉ ମନେ ମନେ ମାନେ ବହୁତୁ କମ୍ ମାସକୁ ଥରେ ଦିଥର କି ରୁଟି ଖାଉଥିବେବି ସେଇଟା ଠିକ୍ ନାହିଁ।
ହଁ
ହୁଁ ହୁଁ ଭାତକୁ ଏବେ ମୁ ଟିକେ ଭଲ। ହଁ ଘରେ ଖାଇସାଇଲେଣି ଆଉ।
ହୁଁ ହୁଁ ଘରେ ସବୁ ଖାଇଲେ ପୁୁରୀ ତରକାରୀ।
ନା ଘରେ ପୁରୀଟା ସମେତେ ଏତେ ଦେଇ ନଥିଲେ ମାନେ ଆଉ ତାଙ୍କ ଯୋଉ ସିଏ ଗଲେ କଣ କରି ଖାଇଥିଲେ ଆଉ?
ଓ ଆଜି ତ ଥିଲା ଜେଷ୍ ଷ୍ଟ ପୂର୍ଣମିରେ ଆଉ ଡ୍ରେସ୍ କୋଟା କରିଥିଲେ ନା ନାଇଁ?
ନା ମୁ ଯେହେତୁ ମଝିଆ ମୁ ଏବେ ତ ଆଉ ବଡ ହେଲାଣି ଆଉ କଣ ଜିଦି କରିପାରିବି ମୁ ମଝିଆ ହେଇଛି ଡ୍ରେସ ପାଇଁ। ପରିବହର କଥା। ହଁ ଯାହା ହେଇଥାଉ ଆଉ ଡ୍ରେସ ରଜକୁ ବି ଡ୍ରେସ କରିନୁ। ଜ୍ୟେଷ୍ଠ ପୁନେଇ ବିି ନୁହଁ ଏମତି ଆଉ ସେମିତି ବସିବା କଥା ଆଉ।
ଭାରି ମନ ଦୁଃଖ ହଁ ମୋର ଡ୍ରେଶ ହେଇଥିଲା ବା।
ହଉ ଆପଣ ଜେଷ୍ଠ ଭାଇକି ହଁ ବଡ ହ ଯାହା ହେଲେ ସେ ହବ ଆଉ।
ହୁଁ ଗୋଟେ ଗଞ୍ଜି କରିଥିଲୁ ଆଉ। ରଜରେ ରଜ ରଜରେ ତ ପର୍ବତ ଗଲା ଏବେ ତମେ ଜାଣିଛ। କହୁଥିଲି ରଜରେ ଗୁଡାଏ ଜିନିଷ ପତ୍ର ଝିଅ ଆମ ଝିଅ ହେନିକାର ଡ୍ରେସ ପଟା ଜିନିଷ ପତ୍ର ସବୁ ଖର୍ଚ୍ଚ ହେଇଛି। ଆଉ ଆଉ ତାପରେ ଏଇ ଆମର ଗୋଟେ ଗଞ୍ଜି କରିଦେଲୁ ଗୋଟା ଫୁ ଇଏରେ ଆଉ। ବୁଝିଲ? ହୁଁ। ହୁଁ। ଆଉ କାଲି କଣ କାଲି କାଲି କୁଆଡେ ଯିବାର ଅଛି?
କାଲି ତ ଏତେ ଆଉ ଭାବିନୁ
ହୁଁ। ହୁଁ ତମେ ଯୋଉ ଆଉ ଥରେ କହୁଥିଲ ନଈରେ ମାଛ ଧରିବା ପାଇଁ ନଈରେ ମାଛ ଧରିବା ପାଇଁ ନଈ ଧରା ଏବେ ହଉଛି ନା ହଉନି ଆଉ?
ନଈ ହଁ ମାଛ ଧରାଧରି ଚାଲିଛି। ଯେହେତୁ ମୁଁ ତ ଧରି ପାରୁନି ଆମ
ଇଁ ସେଠି କଣ ମାଛ ଧରିକି ବିକା ବିକି ହଁ ମାଛ ଧରିକି ବିକାବିକି କରୁଛନ୍ତି ସେଠି ନଈରେ ଯ ତମ ନଈରେ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହଁ କୁହନ୍ତୁ।
ମୁଁ କହିଲି ମାଛ ଧରିକି ସେଠି ବି ବିକାବିକି କରୁଛନ୍ତି ନା ନାଇଁ?
ହଁ କେତେଜଣ ଔଷଧ ପକେଇକି ମାଛକୁ ମାରିକି ବିକା ବିକି କରନ୍ତି ଆଉ।
ଜାଲରେ ଧରନ୍ତିନି? ଜାଲରେ ଜାଲରେ କେହି ଧରନ୍ତିନି?
ହଁ ଜାଲରେ ଅଛନ୍ତି କି ସେ ବଡ ଭାଇ ହେରିକା ଧରନ୍ତି ବୁଝିଲ କି?
ହୁଁ।
କାଳିଆ ହ ହ୍ୟାଲୋ ଆଉ ରହିଲ କଣ ବୁଲାବୁଲି କୁଆଡେ କରିଥିଲେ ରଜରେ?
ରଜରେ ବୁଲାବୁଲି ତ ଆଉ ଆଉ ବା ମୁଁ ତ କେଦାରନାଥ ଫାଷ୍ଟ ଏ ଫାଷ୍ଟ ରଜ ଦିନ କେଦାରନାଥ ଗଲୁ। ବୁଝିଲେ? କେଦାରନାଥ ଛତିଆ ବଟ ଗଲୁ ସେକେଣ୍ଡ ଦିନ ଥିଲା ସେକେଣ୍ଡ ମଝି ରଜ ରଜ ସଂକ୍ରାନ୍ତି ଯୋଉ ଟା ମୁଖ୍ୟ ସେଇଥିରେ ଆମେ ଗଲୁ ଆମର କପିଳାସ ବୁଝିଲେ? ଆଉ ତୃତୀୟ ରଜରେ ଆମେ ଯାଇଥିଲୁ ଏଇ ଯୋଉ ଉଳାଶୁଣି ଗୁମ୍ଫା ଯାଣିଥିବେ? ବୁଲାବୁଲି କଲୁ ଆଉ ଆଉ ସବୁଦିନ ରାତିକି ଆମର ଚାରି ଦିନ ପାଲା ହୁଏ। ପୌରାଣିକ ପ୍ରଥା ଆମର ରହିଛି। ପାଲା ସହ ଚାରି ରାତି ହେଲା। ଲୋକ ବି ଲୋକ ବି ହେଇଥିଲେ ପାଲା ବି ଭଲ ହଉଥିଲା ଭଲ ଗାଁଣ ବି ଆସିଥିଲେ। ବୁଝିଲେ ହୁଁ ପାଲା ଟା ଦେଖିଲେ ମାନେ କିଛିଟା ପୌରାଣିକ କଥା ତମେ ଜାଣିପାରିବ ବୁଝିଲ ନା?
ସେଟା ହ ପା ହ
ଁ କେତେ ବର୍ଷର ଇଏ ଆମର ବହୁତ ବର୍ଷର ଅନୁଷ୍ଠାନ ତାପରେ ପାଲା ବି ବହୁତ ବର୍ଷର କଥାଟା ଅଛି ଆଜାଙ୍ଗ ଗାଁଣ ବାହାରୁଛନ୍ତି ଯାହା ହଉ ଗାୟକ ବାହାରୁଛନ୍ତି ବୁଝିଲ ଗାୟକ ଯଦି ନ ବାହାରିବେ ଗା ପାଲା କେମିତି ହବ ସେ ଜ୍ଞାନ ପୁରା ତାଙ୍କ ଭିତରେ ଭରିକି ଅଛି ପୌରାଣିକ କଥା ସେଇଆକୁ ନେଇକି ପାଲା ପ୍ରସ୍ତୁତ କରୁଛନ୍ତି ନା ସେି ଲୋକଙ୍କୁ ବୁଝଉଛନ୍ତି କେତେ ଲୋକଙ୍କୁ ସେ ବୁଝଉଛନ୍ତି ଲୋକଙ୍କର ପ୍ରଶ୍ନର ଉତ୍ତର ଦଉଛନ୍ତି ସି ବୁଝିପାରିଲେ ନା
ହଁ ସେଇଟଛି ସେ
ସେ ଦେଖିଲେ କେତେ ତମେ ବି ଥରେ ଆସିବ କେତେବେଳେ ଦେଖିବ କେତେ କଥା ଭଲ କଥା ବି କହୁଛନ୍ତି ମନ୍ଦ କଥା ନ ଜାଣିବା କଥା ବି ଜାଣିପାରିବ ହ ବହୁତ ଆଉ ଏବେକାା ଦୁନିଆରେ ତ ପାଲାକୁ ବୁଡେଇଦବାକୁ ବାହାରିଲେଣି ଲୋକ ବୁଝିପାରୁଛେ ସବୁ ଇଏ କ ହଁ ଏବେ ତ ଚାଲିଛି ଆମର ଅନୁଷ୍ଠାନ ଚାଲିଛି ଆଉ ତଥାପି ଆମର ଚାଳିଶ ପା ହଜାର ଭଳିଆ ଆମର ଖର୍ଚ୍ଚ ହେଲା ପାଲାରେ ଖାଲି ଗାଁଣ ରାତିକ ଦଶ ହଜାର ବୁଝିଲେ ନା ହୁଁ ଆମର ଏଇ ଗୋଟିଏ ପର୍ବ ଭଲ ଆମ ଗାଁ ଆମର ଗୋଟେ ଭଲ ସିଷ୍ଟମ ରେ ମାନେ ଭଲ ଇଏରେ ଆୟୋଜନ ହୁଏ ବ୍ୟବସ୍ଥାରେ ଆୟୋଜନ ହୁଏ ବୁଝିଲ ନା ଆମ ଗାଁ ମାନେ ଆମର ଅଠର ଘର ପାଲା ହୁଏ ଯୋଉ ବୁଝିଲ ଆମର ଫାଷ୍ଟ ମିଟିଂ ବସିବ କିଏ ପ୍ରଥମେ ମିଟିଂ ବସିବ କିଏ କଣ ଦେବେ ବୁଝିଲେ ଚାନ୍ଦା ହୁଏ ପନ୍ଦରଶହ ଲେଖା ବୁଝିଲେ ଆଗେ ଚାନ୍ଦା ହଉଥିଲା ଶହେ ଟଙ୍କା ଯେତେବେଳେ ଆମର ଉ ଅଲଗା ଆଡୁ ପଇସା ଆସୁଥିଲା ଏମିତି ଆଉ ଅଲଗାଡୁ ଆସିପାରୁନି ତାପରେ ଘର ପିଛା ପନ୍ଦରଶହ ଆମର ଅଠରଟା ଘର ଆମର ବୁଝିଲ
ହଁ କୁହନ୍ତୁ କୁହ
ହ୍ୟାଲୋ
ହଁ କୁହନ୍ତୁ କୁହନ୍ତୁ
ଘର ଆମର ଅଠରଟା ଘର ଆମର ବୁଝିଲ ତା ଦେହରେ ଆମର ନଅ ଘର ହେଲେ ସାଣୀ ଖଣ୍ଡ ଏ ତ ଆଉ ଦି ଘର ନାକ ନାଇଁ କି ଜାଣିଥିବ ଆଉ ଗୋଟେ ଘର ରାହୁ ତ ସିଏ ବି ଖଣ୍ଡ ହେଇଥ ଆଉ ପା ଘର ଚାରି ଘର ସିଏ ବି ଖଣ୍ଡା ହେଇତ ଆଉ ତେଲି ଦି ଘର ସିଏ ରହନ୍ତି ଆଉ ଟୋଟାଲି ଅଠର ଘର ବୁଝିଲ ପନ୍ଦରଶହ ଲେଖାଏ ଚାନ୍ଦା ହୁଏ ତାପରେ ଆମର ଯୋଉ ଗାହାଁଣ ପାଳିଆ ଖାଆନ୍ତି ସେ ଗୋଟେ ଭଲ ବ୍ୟବସ୍ଥାରେ ହୁଏ ବୁଝିଲେ ସମସ୍ତ ଘରକୁ ଗାଣ ଗୋଟେ ଗୋଟେ ଦିନ ଯିବେ ଖାଇବା ପାଇଁ କିଏ ସକାାଳେ ପାଳି ପାଳି ବଣ୍ଟା ହୁଏ ବୁଝିଲ ନା ଗାଁଣ ଯୋଉନ ଆସିବେ ସେଦିନ ଚାରିଟା ବେଳେ କିଏ ଦେବେ ଜଣେ ନେଇଗଲା ତାପରେ ରାତି କିି ଯୋଉ ରାାଗା ଆଣ ଖାଇକି ଶୋଇବେ ରାତିକି କିଏ ଦବ ସିଏ ଜଣ ନେଇଗଲା ତାପଣ ସକାଳେ ପୁଣିିକି ଆଣପ ପାଳିଆ ଖାଇବେ ନା ନାଇଁ ସକାଳ ଉ ଜଳଖିଆ ଟା କିଏ ନବ ମାନେ ସେି ସେଦିନ କଷ ନବ ତାପରେ ଗାଧୁଆଳୁକୁ କାଣ ଖାଇବେ ସେଟା ସେ ପାଲଟା କିଏ ନବ ତାପରେ ଚାରିଟା ବେଳୁ କିଏ ଖାଇବେ ସେ ପାଳିଟା କିଏ ନବ ତାପରେ ରାତି କିି ଗାଣ ପାଲା କରିକି ଆସି ଖାଇକି ଶୋଇବେ ସେଇ ପାଲିଟା କିଏ ନବ ଏମିତି ସବୁଦିନ ଚାଲିଯାଏ ଆଉ
ହଁ ଉଁ ଇଏ ଅଛି ମୋର ଟିକେ କାମ ଅଛି ମୁଁ ରହୁଚି ଆଁ।
ଓ ହୋଉ ଜୟ ଜାଗନ୍ନାଥ ଭାଇ।
ନାଁ।